ଆଲୋ
ଶୁଭ ସଖାଳ ବାନ୍ଧବି।
ନମସ୍କାର କଣ କରୁ ଥିଲେ ଏଇ ଠାକୁର ପୂଜା କରିକି ଏବେ ଆସିଲେ ଆପଣ
ଏଇ ସକାଳ ସେଇ ତ ପୁଣି ଘର କାମ ଟିକେ ସାରିକି କି ଛୁଆଙ୍କ ସାରିକି ଯିବ।
ଆସିଲି।
ହଁ ପା ସକାଳ ଆ ବର୍ଷା ଯେହେତୁ ହଉଥିଲା ମୁଁ ଠାକୁର ପୂଜା ଟିକେ ଡେ ଆଉ ଉଁ ଉଁ ଇଚ୍ଛା ହେଲାନି ମୁଁ କଇଲି ଗାଧେଇବା ଗାଧେଇବା ଡେରିରେ ଟିକେ ସାଢେ ସାଢେ ଛଅଟା ଉପରେ ଟିକେ ଗାଧେଇଲି ଆଜି। ଆପଣ ଗାଧେ ସାଇଲେଣି?
ହଁ ପା ଆମର ବି ସେମ୍ତି ଆଜି ରାତିରୁ ବର୍ଷା ହଉଛି। ହେ ଆଉ ସେଥିପାଇଁ ସବୁ କାମ ତ ଟିକେ ଡେରି ଡେରି ହଉଛି ବିଳମ୍ବ ହଉଛି ଆଉ।
ହଁ ବା ଲଘୁଚାପ ହେଇଛି ତ ସେଥିପାଇଁ ଇଚ୍ଛା ବି ହଉନି ଜଲ୍ଦି ଗାଧେଇଆ ପାଇଁ ଆଉ କଣ ଆଉ ସକାଳରେ ଆପଣ କଣ ଖାଦ୍ୟ ବନେଇଚନ୍ତି?
ନାଇଁ ଖାଦ୍ୟ ଆମର କିଛି ନାଇଁ ଏଇ ଘରେ ବନେଇଥିବା ଛତୁଆ ଛୁଆ ସକାଳୁ ଖାଇଲେ।
ଆଜ୍ଞା ଆ ଛୁଆଙ୍କ ବିଦ୍ୟାଳୟ ହୁଁ।
ଛୁଆଙ୍କ ବିଦ୍ୟାଳୟ ନଅଟାରେ। ସମୟ ତ ହେଇନି ହେଲେ ଯିବେ ଆଉ।
ହଉ ସମୟ ଦଶଟା କି?
ହଁ।
ଅହ। ଆଉ
ଆଉ ସେ ପଖାଳ ଖାଇକି ଯିବେ ସବୁ ସଖାଳେ ଛତ୍ ତୁଆ ଖାଇକି ପାଠ ଫାଠ ପଢୁଛନ୍ତି। ଆଉ ତାପରେ ଦେଖି ହଁ ଭାତ ଏଇ ବଡି ଫଡି ଟିକେ ଦେଲେ ଆଉ ଏଇ କଣ୍ଟାଫଳ ପୋଡା ପୋଡି କର୍ ଦେଲେ ସେଇଆକୁ ଦଳିକି ଖାଇକି ଯିବେ ଆଉ।
ସେ କୋଉ ଥିରେ ପଢୁଛନ୍ତି କି?
ଏଇ ଗାଁ ସ୍କୁଲ୍ କୁ ଯାଉଚନ୍ତି ସବୁ ଗାଁ ବିଦ୍ୟାଳୟକୁ।
ନାଇଁ ନାଇଁ କୋଉଠି ମାନେ କୋଉ ଶ୍ରେଣୀ ପଢ଼ିଲାଣି?
ଅ ବଡ଼ପୁଅ ପଞ୍ଚମରେ ରହି ପଢ଼ୁଚି ଆଉ ସାନପୁଅଟି ତୃତୀୟରେ। ଝିଅ ପଢ଼ୁଚି ଦଶମ।
ଓ ତିନୋଟି ଛୁଆ ଆପଣଙ୍କର।
ହଁ।
ଅ ହଁ ବ ବେଶୀ ବଡ ଝିଅଟି ବଡ ଆଉ।
ହଁ। ଆଉ ସେ ସଖାଳ କାମ ସରଲାଣି? ଛୁଆଙ୍କୁ ଏ ଉଁ ଘରେ କରିଥିଲି ଛତୁଆ ବନ୍ ଘରେ ତିଆରି କରିଥିଲୁ।
ହାଁ।
ଉଁ ଚୁଡ଼ାଫୁଡ଼ା ଟିକେ ଭାଜିକି ଉଁ ଚୁଡ଼ା ଆଉ ଚାଉଳ ଏମ଼ତି ସବୁ ଭାଜିକି ଗୁଣ୍ଡ କର୍ ଥିଲୁ।
ଆଜ୍ଞା।
ସେଇ ଛତୁଆ ଛୁଆ ସଖାଳୁ ଖାଇଚନ୍ତି। ତାପରେ ପଖାଳ ଖାଇକି ଯିବେ। ସେ ବିଦ୍ୟାଳୟ ହଁ।
ହଁ-ହଁ ଛୁଆ ସ୍କୁଲ୍ ଗଲେ ଟିକେ ଆପଣଙ୍କ ଫାଙ୍କା ହଉଥିବ ଆଉ।
ହଁ ଫାଙ୍କା କଣ ଏଇ ତାପରେ ତ ଘର ପାଇଁ ରୋଷେଇ ଫୋଷେଇ କରିଆ ପଡିବ।
ନା ଆଉ ସିଲେଇ ଫିଲେଇ କରନ୍ତି ନା ନାଇଁ? ଆଜ୍ଞା ଆ ହା
ସେ ରା କରିବାକୁ ଆଉ ସମୟ କାହିଁ ଯେ ଆଉ କରିବା
ଦିନ ସାରା ତ ଏଇ ଘରକାମ ଲାଗିରହିଛି। ଛୁଆଙ୍କ କାମ ଲାଗିରହିଛି।
ହୁଁ ହୁଁ। କାମ ତ ସବୁୁବେଳେ ଆଉ।
ହଁ, ଆଉ ଆପଣ କଣ କରୁଚନ୍ତି?
ମୁଁ ଠାକୁର ପୂଜା ସଇଲା ହଁ ବା ଏବେ ଠାକୁର ପୂଜା ସଇଲା। ବାପାଙ୍କୁ ଖାଇବାକୁ ଦେବି ଠାକୁର ପୂଜା କଲି।
ଆପଣଙ୍କ ପାଖରେ କଣ ଗୋଟେ କାମ ଚାଲିଛି ବୋଧେ?
ଆମ ପାଖରେ କାମ ଚାଲିଛି ତା ମା ଖଡ ଖଡ କରୁଛନ୍ତି। ମା ସେଇ ଖଡ ଖଡ ସ ସକାଳ ଟାଇମ ନା? ସେ ସକାଳ ଟାଇମ ମୁଁ ଟିକେ ଫାଙ୍କା ହୁଏ ନା। ସେ ଖଡ଼ ଖଡ କରୁଛନ୍ତି।
ଆଁ
ଆପଣ କୁହନ୍ତୁ। କୁହନ୍ତୁ କିଛି ଖାଇନି ସାଙ୍ଗେ ସଙ୍ଗେ ଠାକୁର ପୂଜା ସରିଲା। ନା ବା ମୁଁ କିଛି ଖାଇନି। ସାଙ୍ଗେ ସାଙ୍ଗେ ଠାକୁର ପୂଜା ସରିଲା। ପିଲାମାନେ ଉଠି ନାହାନ୍ତି। ଛୁଆ ଏଇ ଟିଭି ଦେଖୁଛନ୍ତି ଆଉ। ଆଉ ପୁଅ ଶୋଇଛି।
ପୁଅଟି ଛୋଟ ବୋଧେ ପୁରା?
ତ ମୋର ନୁହଁ ଅପାଙ୍କର। ବଡ ଯାଆଙ୍କର ପୁଅ ଝିଅ।
ଅ ହଁ।
ଆଉ ଭାଣିଜି ଆଉ।
ଅ ହ ତାଙ୍କର ବିଦ୍ୟାଳୟକୁ ଯି ଯାଉନାହାନ୍ତି କି?
ହା ଆଜି ବର୍ଷା ତାଙ୍କର ସକାଳୁ ସ୍କୁଲ ତ ଯୋଉ ଛୋଟ ପୁଅର। ସେ ଗଲେନି। ଆଉ ଏଛୁଆ ଯିବେ କି ନାଇଁ ଜାଣିନି। ଦଶଟା ବେଳେ ଯିବେ କି କଣ ମୁଁ ଜାଣିନି।
ଅ ହ।
ଆଉ ଆପଣ? ଆପଣଙ୍କ ଠାକୁର ପୁଜା ହଉଛି କି?
ନାଇଁ ଏଇ ଘର ପାଖେରେ ହଉଛି। ଆମ ଘର ପାଖରେ ଆଉ ଜଣକ ପଡିଶା ଆମର ସରିଲାଣି ସବୁ।
ସଇଲା ଆଉ ଘଣ୍ଟ କୋଉଠୁ ଶୁଭୁଛି?
ତାଙ୍କ ସେଇ ଘର ପାଖରେ ଜଣେ କରୁଚନ୍ତି।
ଅ। ଏ ସକାଳ ଟାଇମରେ ମୁଁ କାହିଁକି ଟିକେ ଫାଙ୍କା ହେଇପାରୁ ଏ କାମ୍ ବାପାଙ୍କୁ ଖାଇବାକୁ ଦବା, ଟିକେ ଠାକୁର ପୂଜା କରିବା ଆଡେ ଟିକେ ମା ଡାକନ୍ତି କ୍ଷୀର ଫିର ଗରମ କରିବାକୁ ସେଥିପାଇଁ ଟିକେ ଫାଙ୍କ ଅବିକା ସେ ସେଇ ଡାକୁଥିଲେ କ୍ଷୀର ଗରମ କରିବାକୁ ଆଉ। ସେଇଥିପାଇଁ ଧଡ ଧଡ ଫଡ଼ ଫଡ଼ ସେ ସେଇ କରୁଥିଲେ।
ଆମର ଚ ଉ ଯୋଉ ପରିବାର ଛୋଟ ସେଇ କାମଟିକେ ସକାଳୁ ଖାଲି ଗାଈ ଗୋରୁ କାମ, ଆଉ ଘର କାମ ଟିକେ
ମୁଁ କଣ ମଧ୍ୟାହ୍ନ ପରେ ଆଉ ରାତିରେ ବାପାଙ୍କୁ ଖାଇଆ ଦେଇସାରିଲା ପରେ। ସେତେବେଳେ ପୁରା ଜାଣିକି ଫାଙ୍କା କା ସାଙ୍ଗ ଟେ ଗପିବା ପାଇଁ। ଆ ବାକି ସମୟ ଟିକେ ମୁଁ ସେଇଥିପାଇଁ କଥା ହୁଏନା କାରଣ ହୁଁ କଥା ହେଇ ପାରୁନଥିବି ଭଲ ସେ ଫୋନ୍ ଲଗେଇକି କିଛି ଲାଭ ନାହିଁ‌।
ହୁଁ ହୁଁ! ଆଉ ଆଜି କଁ କରିବେ ଗାଧୁଆବେଳେ ଖାଇବା ପାଇଁ? ପଖାଳ ଫଖାଳ ଖାଆନ୍ତି ନା?
ହଁ ଖାଏ। ଆମେ ଦଶଟା ଖଣ୍ଡେ ବେଳକୁ ଆମେ ଖାଉ ଅଫଯା ବଡ ଯା ହରିକା ଆସିଲେ ସାଙ୍ଗ ହେଇକି ଖାଉ। ଏଇନା କଣ ଟିକେ ଦେଖିଆ ସେଉ ଫେଉ ଟିକେ ଖାଇବି। ଆଉ ଏଇନା କାରଣ ଡେଡୁରୁ ଅଲଗା ଜିନ୍ଷ ଖାଇବାକୁ ଡକ୍ଟର ମନା କରିଚି। ସେଇ ଆଡୁ ଫଳ ଟିକେ ଟିକେ ଖାଇବି।
ଦେହ ଅସୁସ୍ଥ ଅଛି ବୋଧେ?
ମେ ଦେହ ଅସୁସ୍ଥ ନାହିଁ ମେ ଗ ପିଲା ଛୁଆ ହବ ତ।
ହ ଓହୋ।
ଆଉ ସେଇଥିପାଇଁ ଅଲଗା ଇଏ। ଆଉ ଖୁବୁ ଭାତ ଖାାଉ? ଆଜ୍ଞା!
ଆଉ ଏଇ ସମୟରେ ତ ଟିକେ ଉଁ ଖାଇବା ପିଇବା ପ୍ରତି ଟିକେ ଧ୍ୟାନ ଦେବେ ଆଉ।
କୁ ଖାଇବା ପିଇବା ବି ଧ୍ୟାନ ଦିଆଉଚି। ସକାଳୁ ଆଡୁ ସୁଡୁ କିଛି ଟିକେ ଚା ଫା କିଏ ହଉନି।
ହଁ ହଁ!
ଆଉ
ନା କଣ ଖାଇକି ଟିକେ ଖାଏ ଚୁଡ଼ା ଫୁଡ଼ା ଟିକେ ଖାଇକି ଖାଏ। ଖାଲି ପେଟରେ ଫଳ ଖାଇଲେ ଭଲ ନୁହେଁ ତ।
ନା ନା ଖାଲି ପେଟରେ ଖାଏନା। ପାଣି ଫାଣି ଆଉ ଟିକେ ଯୋଉ କାଜୁ ପେସ୍ ତାକୁ ଟିକେ ଖାଇ ଚୋବେଇ କିରି ପାଣିରେ ଭି ଯେଇଥିମି କିଶିମିଶି ହରିକି। ତାକୁ ଖାଇକି ଖାଏ। ସାଙ୍ଗେ ସାଙ୍ଗ ଖାଏ ନାଇଁ। ପୂଜା ସରିଲା ଅଧଘଣ୍ଟ ଖଣ୍ଟେ ପରେ ଖାଏ। ସାଙ୍ଗେ ସେ ଠାକୁର ପୂଜା ମତେ ଟିକେ ଭଲ ଲାଗେନା ଡେରି କରି ଟିକେ ଖାଏ କିନ୍ତୁ ବେଳେ ବେଳେ ବି ଖାଲି ପେଟରେ ଖାଇଦିଏ।
ହୁଁ ଆଉ ଏଇ ସମୟରେ ତ ସି ଏଇ ସନ୍ତଳା ଫନ୍ତୂଳା ଟିକେ ଆଉ ଶାଗ ଅଣ୍ଡା, ମାଛ, କ୍ଷୀର ଏଇରେ ଟିକେ ଅଧିକ ଅଧିକ ଖାଇବ।
କ୍ଷୀର ତ ହ ମାଛ ତ କ ଅଣ୍ଡା ତ ମୁଁ ଖାଉନି ଆଉ ମାଛ ଖାଏ। ଏବେଟେ ଆଇଁଷ ଟିକେ ଘୃଣା ଲାଗୁଚି।
ଟିକଏ ଖାଇବ ନା ଯାହାହେଲେ ଏଇ ଟାଇମ୍ରେ ଖାଇବା କଥା ପୁଷ୍ଟିକର ଖାଦ୍ୟ।
ଅଣ୍ଡା ମୁଁ ଛାଡ଼ିଚି ତ ଅଣ୍ଡା ଛାଡ଼ିଚି ଉମ୍ କହିଥିଲି ଯେ ଅଣ୍ଡା ନ ଖାଇବା ପାଇଁ।
ଓହ।
ଆଉ ମାଛ ଫାଛ ଆଉ ସବୁ ଖାଏ କିନ୍ତୁ ଏବେ ଟିକିଏ ଆଇଁଷଟୁ ଟିକେ ଘୃଣା ଲାଗୁଚି।
ନା ନାଇଁ ଏଇ ଟାଇମରେ ଚୁନାମାଛ, ଶାଗ ଏଇଟା
ହଁ ଶାଗ ପ୍ରଚୁର ଖିଆ ହଉଚି। ଶାଗ ଯେହେତୁ କିଣା ହେଇକି ଆଉଚି ଆଉ ମୋ ବୋଉ ବି ଆମ ଘର ଯେ ଗାଁ ଯେହେତୁ ପାଖ ବୋଉ ବି ଶାଗ ପ୍ରାୟ ପଠାଏ ସଜନା ଶାଗ ଖିଆ ହଉଛି।
ଉଁ ହୁଁ। ଆଉ ରଜରେ କୁଆଡ଼େ ଯାଇଥିଲ ନା ନାଇଁ?
ନା ମୋର କୁଆଡ଼େ ଚାନି ବର୍ଷ ହେଲେ ଏଇ ଘର ଭିତରେ ସବୁ ଆଉ ସମସ୍ତେ ଯାଇଥିଲେ, ନା କୁଆଡ଼େନି ନା କଉଠି ଯାଉନି ଖାଲି ଏ ଘରେ, ଶାଶୁଘରେ ଖାଲି ଅଛି ନା ଏଠି ପାଖ,
କଁ ହଁ,
ଯେ ଆଉ ଯିବେନି ବୁଲିବା ପାଇଁ ଆଉ ଉଁ ସମସେ, ହେଇଗଲାଣି ସେ ଆଉ ଯିବିନି କୁଆଡ଼େ ହୁଁ ମୁଁ ଏଇ ଘ ସମସ୍ତେ ଯାଉଛନ୍ତି ବୁଲି, ସେଟା ଘରେ ରହୁଛି ଆଉ ମା ରହୁଛନ୍ତି,
ହୁଁ-ହୁଁ, ଓହୋ ଶାଶୁ ଯା ସବୁ ଅଛନ୍ତି ଆଉ ନା,
ହଁ,
ହଁ ବ୍ୟାଟରେ ସଜନା ଗଛ, ଆମର ସବୁ ପ୍ରକାର ଯ ଯୋଉ ବାଡ଼ିରେ ଗଛ୍, ଟ ଅଛି ବେଲ ଗଛ ସଜନା ଗଛ, ଆ ପରିବା ବି ଆମର ଲଗା ହେଇଛି ଜହ୍ନି ଭେଣ୍ଡି,
ଓହୋ କହୁଥିଲେ, ସେ ଯୋଉ ବାଜି
ହଁ, ଆ ପଣସ ଫଣସ ବି ଇଏ ଆମର ଲଗାନ୍ ଯୋଉ ହୁଏ, ସେଟା ନେଇକି ବାପା ଛକରେ ବିକି ଦିଅନ୍ତି, ଆଉ ଯେତିକି ସାହି ପରିସା ଦିଆଯାଏ ଆଉ ଘରେ ଖାଆନ୍ତି,
ହଁ-ହଁ,
ମତେ ତ ଭଲ ଲାଗେନି ସେଇ ତା ମଞ୍ଜି ଗୁଡ଼ାକ୍, ଖାଲି ବାହାର କରିକି ଯାହା ତରକାରୀ କରି ଯୋଉ ଭାଜିିକିନା ମସଲା ଦେଇକି,
କାଁ ମଝି?
ଭାଜିକି ଖାଉ ଆଉ, ପଣସ ମନ୍
ସଜନା ମଞ୍ଜି ଓଉ ହଁ ପଣସ ମଞ୍ଜି ମ ଏତେ ବି ଭଲ ଲାଗେନି ପଣସ ଯୋଉ ଅଛି ବାଡ଼ିରେ,
ହଁ,
ନା ଓହୋ ମତେ ବି ଭଲ ଲାଗେନି ପଣସ ମଞ୍ଜି,
ଆଉ ସେଟାକୁ ବି ଭାଜିକି ଖାଆନ୍ତି କେତେବେଳେ, ନହେଲେ ତ ଯୋଉ ସିଝେଇକି ତାକୁ ଉଁ ବାତ୍ ଦାମ୍ ପକେଇକି ତାକୁ ଛେଚିକି, ଏଇ ଖାଆନ୍ତି, ହଉ ଯା ହଉ ମାନ୍ଦା ବି ଭଲ ଲାଗିଲା କଥା ହେଇକି ଏବେ ରଖ୍, ରଖୁଛି କେତେବେଳେ ଫାଙ୍କା ହେଲେ କଥା ହେବା ଆଉ,
ନିସିିତ,